ଜୟ ଜଗନ୍ନାଥ ଜୟ ମା ସାରଳା । ଉଠିଲେଣି ଆପଣ ।
ହଁ ହଁ ।
କେତେଳେ ଉଠିଲେ? ହାଲୋ ।
ଛଅଟା ଛଅଟା ରେ ଉଠିଲି ଛଅଟା ।
ଆଛା ଡିଉଟି କେତେବେଳେ ଯିବେ?
ମୋର ଜବ୍ ନାହିଁ ଜବ୍ ଲେସ୍ ।
କଣ କହିଲେ?
ମୁଁ ବେକାର । ମୁଁ ବେକାରି ବେକାରି ମୁଁ ବେକାରି ମୁଁ ବେକାରି ।
କାହିଁ ବେକ ବେକାରି କଣ ପାଇଁ କିଛି ତ ନା କିଛି କରୁଥିବେ ନା ।
କିଛି ନା କିଛି କରୁନି ଭାଇ । ମୋର ଅସୁବିଧା ହିଁ ଗୋଟା ପରେ ଗୋଟା ପଡୁଥିଲା ଯାହା ଫଳରେ ମୁଁ ଜବ୍ କରିପାରିନି ଏବେ ଜବ୍ ଖୋଜୁଛି ଆଉ ।
ଆଛା । ଘରଟା କଉଠି କହିଲେ?
ଆମ ଘର କୁରୁଜଙ୍ଗା।ଆ ପଣଙ୍କ ଘରଟା ଗୁରୁଜଙ୍ଗା ଆମ କୁରୁଞ୍ଜଙ୍ଗା ହଉଛି ଜାଣିଚନ୍ତି ଇଂସ୍ଟଲ କୋଇଲି କଟି କଟା
ନିଶ୍ଚନ୍ତ କହିଲି କଟିକଟା ଆଚ୍ଛା ହଁ ହୁଁ ।
ସେଇଠି
ଯୋଉ ଚାନ୍ଦଳ ବଜାର ।
ବାସ୍ ବାସ୍ ବାସ୍ ଚାନ୍ଦୁଆ ବଜାରଠୁ ଟିକେ ପଛକୁୁ ଆଉ । ଗୋଟେ ଅଛି ରାସ୍ତା ଅଛି ସେଇପଟରେ ଗଲେ ଗୋଟେ ଗାଁ ଟା ପଡିବ ସେ ଗାଁ ନାଁ ହେବ ର ରଘୁନାଥଜିଉ ରହିଲେ ସେ ଆମର ଡାହାଣ ପଟରେ ଆମେ ଆସୁ ବାଁ ସାଇଟରେ ଆଉ। କଟି କଟାରୁ ଡାହାଣକୁ ଗଲେ ର ଘୁନାଥଜିଉ ବାଁ ସାଇଡକୁ ଆସିଲେ ଆମ ଗାଁ ପଡ଼ିବ ଆଉ।
ହୁଁ ସେଇ ବାଟ ଦେଇ ଯାଇଥିଲି ସେଦିନ ନେମାଳ ଯାଇଥିଲି ତ ତ ସେଇ ବାଟ ଦେଇକି ମୁଁ ଯାଇଥିଲି।
ନେମ୍ବାଳ ରଘୁନାଥଜିଉ ଦେଇକି କାହିଁକି ଗଲେ ଆପଣ ସାଡୁ ଆସିଥିଲେ ଯଦି
ଉଁ ଚାନ୍ଦଳ ଯାଇଥିଲି ନା ଚାନ୍ଦଳରୁ ଫେରି ଫେରିଲା ବେଳେ ସେଥି ବାଟେ ଯାଇଥିଲି।
ଆଛା। ରଘୁନାଥଜିଉ ପୋଲ ଦେଇକି ଯାଇଥିବେ ଆଉ।
ହଁ ସେଇ ନଦୀବନ୍ଧ ନେ
ଶରତ ଫୋଲ ଲୁଣା ନଦୀ, ଲୁଣା ନଦୀ ଯୋଉଠି
ଅ ହ।
ହୁଁ। ସେଇ ବାଟ ଦେଇକି ଆସିବେ ବରପଡା ଯାଇକେ ବରପଡାରୁ ପୁଣି ଆଉ ଗୋଟେ ସେଇ ଲୁଣା ନଦୀ ବନ୍ଧକୁ ଖାଇକି ଯାଇଥିଲି ଆଉ। ସେଇଟାକୁ କୁହନ୍ତି ତିନି ମୁହାଣୀ। ନା ତଳ ନା ଏଠୁ ଲୁଣା ନଦୀ ପାସ୍ କରିକି ପଳେଇଥିଲେ।
ନାଇଁ କୋଉଟା ନଦୀ ତ ମୁଁ ଜାଣିନି ସେଟା ଉଁ ମନ ନାହିଁ। ସେରା ମୁଁ ତ
ପ୍ରଥମ ବ୍ରିଜଟା ପ୍ରଥମ ଯୋଉ ପୋଲଟା ଅଛି ତାକୁ କାଟି ପୋଲ ନା ସେକେଣ୍ଡ ପୋଲଠାରୁ ବାଁ କୁ କଟିଲ।
ଯୋଉ ଗୋଟେ ଲମ୍ବା ପୋଲଟା ଅ
ଦିଇଟା ଦିଇଟା ପୋଲ ଅଛି ମତେ ଖାଲି କୁହ ଅସୁରେଶ୍ଵର ପାଖରେ ଗୋଟେ ପୋଲ ଅଛି ଲମ୍ବା ପୋଲଟା ସେଟାକୁ ମାନେ କାଟିକି ତଳ ପଟରେ ଗଲ ନା ସେଇଠୁ ଡାହାଣକୁ ଭାଙ୍ଗିକି ଆଉ ଗୋଟେ ଯୋଉ ଆସିଲ ଯୋଉଠୁ ଅନୁକୂଳ ଚ ଅନୁ ଯୋଉ ତମର ଯୋଉ ଜୟଗୁରୁଙ୍କର ଗୋଟେ ଆଶ୍ରମ ଥିବ ସେ ଆଶ୍ରମ ବନ୍ଧ ଦେଇଗଲେ
ସେ ଆଶ୍ରମ ବନ୍ଧ ଦେଇଗଲେ।
ହ। ଆଚ୍ଛା ତମେ ତାହେଲେ ଦିଟା ପୋଲ ଗୋଟାଏ ପୋଲ ଇଏ କରିକି ଯାଇଚ ଆଉ।
ଆଛା ହେଇଥିବ ସେଆଡେ ରାସ୍ତା ଏତେ ମାଲୁମ ନାହିଁ ନା ତ ହଁ।
କୋଉ ଦିନ ଯାଇଥିଲ?
ଏଇ ଯୋଉ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଯୋଉ ହେଇଥିନଥିଲା ଦେବସ୍
ଆଛା ଆଚ୍ଛା ହଁ ହଁ ହଁ ହ।
ସେଇଦିନ ଯାଇଥିଲୁ ସମୟ ବାହରେ ଏଇ ସବୁ ଯାଇଥିଲୁ ନା।
ଶୂନ୍ୟ ଭାଇ ହେରିକା ଯାଇଥିଲେ ଶୂନ୍ୟ ଭାଇଙ୍କର ଜେଜେମାଙ୍କର ଶ୍ରାଦ୍ଧ ସେଦିନ ଥିଲା ମୋର ବି ଜଜେମାଙ୍କର ଶ୍ରାଦ୍ଧ ସେଦିନ ଥିଲା ସନୁ ଭାଇଙ୍କର ଜଲଦି ସରିଦେ ଆମର ଖାଇବା ପିଇବା ହେରିକା ଆରମ୍ଭ ହେଇକି ସରିଲା ପରେ ନନା ଆସନ୍ତି। ନନା ଆସିଲାବେଳକୁ ବାରଟା କାମ ସରୁ ସରୁ ଗୋଟାଏ ଶ୍ରାଦ୍ଧ ସରୁ ସ ଗୋଟାଏ ତାପରେ ଖାଇବା ପିଇବା ସରୁ ସରୁ ଚାରିଟା ସାଡ୍ ଚାର ଆଉ ନା।
ଏତେ ଲେଟ୍ କଣ ପାଇଁ ଓ ତ ତମର ଲେଟରେ ନା।
ହଁ ଆମର ସକାଳ ଯୋଉ ଅ ଶ୍ରାଦ୍ଧ ଦିଆ ହୁଏ ନା। ଆମର ଫାଷ୍ଟ ମାନେ। ଯୋଉ ଯୋଉମାନଙ୍କୁ ନିମନ୍ତ୍ରଣ ହଉ ନଥିବ ସେମାନଙ୍କ ପାଇଁ ରୋଷେଇ ହବ। ତାପରେ ପିଣ୍ଡପତ୍ର ଦେଇକି ବର୍ଷାଇବନି। ସେଇ ରୋଷେଇ ସରି ସାରିଲା ପରେ ନନା ଆସିଲେ ନନା ଆସ ସିଲା ପରେ ଯୋଉ ସାଗ ହୁଏ ପୁଜା ଆରମ୍ଭ ହୁଏ । ସାଧା ପୂଜା ସରୁୁ ସରୁୁ ଗୋଟାଏ। ଗୋଟାଏ ଦଶ ହେଇଛି ତାପରେ ଯୋଉ ମାନଙ୍କୁ ନିମନ୍ତ୍ରଣ ବ୍ରାହ୍ମଣ ତାପରେ ନନା ତାଙ୍କ ସହିତ ବସିଲେ ତାଙ୍କ ଖାଇବା। ପିଆ ସାରିଲା ପରେ ଆଉ ଯାହା ସବୁ ଲୋକ ଆସିବେ ତାଙ୍କୁ ଖାଇବା ପିଇବାକୁ ଦେଇ। ସରୁ ସରୁ ତିନିଟା ଚାରିଟା ହେଇଯାଏ ଆଉ।
ତୁମ କୁ ରୋଷେଇ ଆସିଛି ଟି?
ମତେ ରୋଷେଇ ଆସେ କିନ୍ତୁ ରୋଷେଇଆ ସେଦିନ ଆସନ୍ତି।
ହଁ ଯେ ନାଇଁ ତମକୁ ଏମିତି ନର୍ମାଲ ରୋଷେଇ ଆସେଟି।
ହଁ ହଁ।
ଆଚ୍ଛା।
ନର୍ମାଲ ରୋଷେଇ ଆସେ ନହେଲେ ରୋଷେଇ ମୁଁ। ମୋର ସୋ ସତର ଅଠର ବର୍ଷରୁ ମୁ ରୋଷେଇ ଶିଖିଥିଲି।
ସତରେ ନା କଣ?
ହୁଁ।
ଆଚ୍ଛା ଆଚ୍ଛା। ପନିର ରୋଷଇ ଟା ତାହେଲେ ଆସୁଥିବ।
ହଉ ପନିରଟା ମତେ ବହୁତ ଭଲ ଅସେ କାହିଁକି ନା ମୁଁ ହଉଛି ନିରାମିଶ। ମତେ ପନିର ଆଉ ଛତୁ ରୋଷେଇ ଟା ଭଲ ଆସେ, ମୁଁ ଅଧିକା ପନିର ରୋଷେଇ ଟା ମୋତେ ଆସେ ପନିର ସବୁ ପ୍ରକାର
ତମେ ତମକଣ ଭେଜିଟେରିୟାନ?
ହୁଁ।
ମୂଳରୁ ନୁହଁ ଏଇ କିଛି ଦିନ ହବ ହେଇଛି ତିନି ଚାରି ବର୍ଷ ହବ। ରାଘରୁ ରାକ୍ଷସୀ ଥିଲୀ।
ଡାକେ ମାନେ ପରିବର୍ତ୍ତନ କେମିତି ହେଲେ କିଏ କଲେ।
ପରିବର୍ତ୍ତନ ସମୟ କଲା ।
ଆ ସମୟ ତ ତ ସମସ୍ତେ ବଦଳିଥାଏ କୋଉଥିପାଇଁ ତାର କ ଛାଡିଥିବ ନା ନାଇଁ।
ସେଥିରେ ବହୁତ ବଡ ଷ୍ଟୋରୀ ଅଛି। ବହୁତ ବହୁତ ବହୁତ ଷ୍ଟୋରି ଅଛି ବହୁତ ବଡ଼ ଷ୍ଟୋରି ଅଛି। ବହୁତ ବଡ଼ ଷ୍ଟୋରୀ ଅଛି।
ଭଲ କାହିଁ କେତେ ପଶୁକୁ ହତ୍ୟା କରିକି ଖାଇବ ନା କଣ?
କଣ କହିଲେ?
ନାଇଁ ନାଇଁ ଆମେ ନିରାମିଶ।
ନାଇଁ ଆ ଛୋଟବେଳୁ ଖାଉନଥିଲି। କୁକୁଡ଼ା ଆଉ ଇଏ ତାର ଯୋଉ ଅଣ୍ଡା ତ ଏବେ ଏ ତାପରେ ଖାଲି ମଟନ୍ ଚିଙ୍ଗୁଡ଼ି ଖାଉଥିଲି। ତେବେ ଛାଡିଦେଲି ସେଇ ତମର ଯେତିକି ବର୍ଷ ହବ ମୋର ସେତିକି ବର୍ଷ ହବ ସେଇ ତିନି ଚାରି ମୁ ସବୁ ଛାଡି ଦେଇଛି।
ଭୋଳାନାଥ ମନ୍ଦିର ଅଛି ଦୀନ ଗଞଜିରେ ହେଲା ବଦ୍ରିନାଥ ଯାଇଥିଲେ, କୋଉ ମନ୍ଦିର ତମେ ଯାଇନକି? ଗୋଟେ ମାନେ ହଁ ତମର ସେପଟରେ ଗୋଟେ ଶିବଙ୍କ ମନ୍ଦିର ମନ୍ଦିର ଅଛି ବାରଙ୍ଗ ଫେରଙ୍ଗ ସାଇଡରେ
ନାଇଁ ନାଇଁ ବାରଙ୍ଗ ତ ବହୁତ ବାଟରେ ରହିଲାଣି
ଆଛା।
ବାହାର ଆଉନ ବହୁତ ବାଟ ରହିଲାନି
ଆମେ ସବୁ ଯୋଉ କଥା ହେଲେ ରାମେଶ୍ୱର ଗୋଟେ ଅଛି ଜାଗା। ଜାଣିଛ ନା ଜାଣିନ ଆଉ ଆମର ସେପଟେ ରାମେଶ୍ଵର ଗୋଟେ ଜାଗା ଅଛି ଜାଣିଛ ନା ଜାଣିନ?
ପାଡା ହଁ
ସେଟା ତା ବିଷୟରେ କିଛି
ସେ ସେଠି ତ ଶିବ ମନ୍ଦିର ପାହାଡ ଉପରେ ଗୋଟେ ଅଛନ୍ତି ଶିବ ମନ୍ଦିର ତ ମୁଁ ତା ସାଇଟରେ ଗୋଟେ ବିରୁପା ନଦୀ ଅଛି। ତ ସେଇଠି ଭଲ ଜାଗା ଟା ପିକନିକ ସ୍ପଟ ବି ସବୁ ଲୋକ ଆସୁଚ ତି ଆସୁନ କେତେବେଳେ ବୁଲି ଯିବା।
ହେଲା ଆଉ ଯିବା ଦେଖିବା କୋଉ ଦିନ ଗୋଟା କରିବି ସେଇଟା ଯିବା କେଦାରନାଥ ମିନି କେଦାରନାଥ ଯୋଉଟା ସେଇଟା
ମିନି କେ ଯାଜପୁର ସାଇଟ ରେ ଆଛା ହଉ ସେ ପାଣି କୋଇଲି ହଁ ସେଟା ଯାଜପୁରରେ ଯାଉଚି।
ସେଟା ମୋତେ ତ କହୁଥିଲେ ଯେ ସେଟା ଟାଙ୍ଗୀ ଫାଙ୍ଗି ସାଇଟ ରେ ବୋଲି ଛତା ଟା ମୁଁ କ ମତେ ବି କହୁଥିଲା କି ସେଟା ଟାଙ୍ଗୀ ଛତିଆ ସାଇଟ ରେ
ହଁ ସେଇ ସେଇଟା ଯାଜପୁରରେ ରେ ଯାଉଚି ନା
ଓ ହୋ।
ଟାଙ୍ଗି ଟା କଟକରେ ଟା ନାଇଁ ଟାଙ୍ଗି ତ କଟକରେ ଯାଉଚି, କିନ୍ତୁ ଟାଙ୍ଗିରେ ନୂଆ ସେଇଟା ଟାଙ୍ଗୀ ଆହୁରି ଆଗୁକୁ
କେତେ ଦୂର?
ସେଠୁ ନିହାତି କୋଡ଼ିଏ କିଲୋମିଟର ପାଖାପାଖି ବୋଧେ ହବ।
ଚଣ୍ଡିଖୋଲ।
ହଁ ଚଣ୍ଡିଖୋଲ।
ଚଣ୍ଡିଖୋଲ ପାଖାପାଖି।
ହଁ। ଥରେ ଆସ ବଳେ ବୁଲି ଯିବା ଆଉ ମାଙ୍କ ମନ୍ଦିର ଛତିଆ। ଆଉ ସେଇ କେଦାରନାଥ।
ମାଙ୍କ ମନ୍ଦିର ତ ସବୁବେଳେ ମୋର ପ୍ରତେକ ମାସ ସଂକ୍ରାନ୍ତି ଦିନ ମୁଁ ମାଙ୍କୁ ଥରେ ଦେଖିଦିଏ।
କୋଉ ମାଙ୍କର?
ସାରଳା ମାଙ୍କର।
ଆଜ୍ଞା ଆଜ୍ଞା ଆଜ୍ଞା।
ହୁଁ ହୁଁ।
ସେଇଠି ତମର ପାଖ ହଉଥିବ ଜଲଦି ପହଞ୍ଚି ଯାଉଥିବ ନୁ?
ଅସି ନୁହଁ, ଚାଳିଶ ବୟାଳିଶ କିଲୋମିଟର ରହିବ, ପାଖ କିଏ କହିଲା।
ଆଚ୍ଛା, ଆଚ୍ଛା।
ତମର ଟିକେ ଅଧିକା ହଉ ଥିବ ଆଉ କଣ?
ହଁ ହଁ ।ଆମର ଅଧିକ ହଉଥିବ ।
ତମ ପାଇଁ ଆହୁରି ଗୋଟାଏ ସଟ୍ କଟ୍ ରାସ୍ତା ହେଇପାରିବ। କିଶୋର ନଗର ଦେଇକି ଆସିଲେ। ଏ କିଶୋର ନଗରଟା ଅଧିକା ବାଟ ହେଇଯିବ।
କିଶୋର ନଗର କୋଉଠି?
କିଶୋର ନଗର କୋଉଠି ଜାଣିନା? ମାଙ୍କ ମନ୍ଦିରକୁ ଯାଉଚ କିଶୋର ନଗର କୋଉଠି ଜାଣିନା?
ନାଁ ନାଁ। ମତେ ଆକ୍ଚୁଆଲି ରାସ୍ତା କଣ କହିଲ? ମତେ ଉଁ, ରାସ୍ତା ତ ମାଲୁମ ପଡେନି। ମୁଁ ଭୁଲି ଯାଏ।
ଆଛା ।ଆଛା ରଘୁନାଥପୁରୁ, ରଘୁନାଥପୁରୁ, ରଘୁନାଥପୁରୁ ଜାଣିଛ?
ରଘୁନାଥପୁର, ହଁ ଶୁଣିଛି।
ଶୁଣିଛ ତାରପୁରର ପଛ ପ୍ରବେଶ ଟା ହଉଛି, ରଘୁନାଥପୁର।
ଆଚ୍ଛା ଆଚ୍ଛା।
ସେଇ କିଶୋର ନଗର ଦେଇଗଲେ, ଆଇଦର ତମେ ରଘୁନାଥପୁରରେ ବାହାରିପାରିବ, ନାହିଁତ ତାରପୁର ରେ ବି ବାହାରି ପାରିବ।
ହଁ ହଁ। ତାରପୁର ପଡେ ବାଟରେ, ମୁଁ ଦେଖେ ବୋର୍ଡ ଲଗାହେଇଥାଏ। ମୁଁ, ତ ଆକ୍ଚୁଆଲି ରାସ୍ତା ଦେଖ ଦେଖିଛନ୍ତି ସୋମ୍ୟ ଭାଇ। ସୋମ୍ୟ ଭାଇ ସହିତ ଦି, ତିନି ଥର ଗଲିଣି ନା, ତ ମୁଁ ଜାଣି ଗଲେଣି ରାସ୍ତା ସବୁ।
ତାହାଲେ ଆଗରୁ ଯାଇନ ମାଆଙ୍କ ମନ୍ଦିରକୁ, ଏବେ ଏବେ ଯାଉଛ?
ଯାଇ ନଥିଲି।
ମୁଁ ବି ଯାଇନି ଆଗରୁ। ମୁଁ ବି କେବେ ଯାଇନଥିଲି ମୋର ପ୍ରଥମରୁ ତ ଆର ବର୍ଷ ଅଗଷ୍ଟ ମାସ।
ମାଆଙ୍କ ଡୋ-ଡୋରି ଲାଗିଲେ, ତ ଯିଏ ନାହିଁ ସେ ତ ରହିପାରିବନି ଯୋଉଠି ଥିଲେ ବି ପାତାଳରେ ଥିଲେ, ସେ ବାହାରିକି ଆସିବ।
ହୁଁ, ସେ ସମୟ ଏକ ବଯାର ସମୟ।
ତାଙ୍କ ପାଖରେ ତ ମାଆର କରୁଣା ଅପାର ଅଛି ନା, ତ ତେଣୁକରି ସିଏ ତ ଆଇଡଲ ନା ତ ସେଥିପାଇଁ।
ହୁଁ। ମୁଁ ସୌମ୍ୟ ଭାଇଙ୍କ ପାଖରୁ ଜାଣିନି। ଆମର ଏଠି ସବୁ ସମସ୍ତଙ୍କର, ସାରଳା ମାଆଙ୍କ ଫଟ ଥାଏ। କିନ୍ତୁ ଆମର ଏଠି ଲୋକ ସବୁ ଯାଆନ୍ତି, ସଂକ୍ରାନ୍ତି ଦିନ ଭୋରୁ ଭୋରୁ ବାହାରିକି ଯାଆନ୍ତି। ସେଠୁ ଆର ବର୍ଷ ଫାଷ୍ଟ ଟାଇମ୍, ଔଷଧ ଶିଖିକି ଦଉଥିଲି। ସେଠୁ କଣ ଗୋଟେ ମନ ହେଲା ସେ ମୋତେ ସାହାଯ୍ୟ କରୁଥିଲା। କିନ୍ତୁ ତା ସହିତ ମୁଁ ବାହାରିକି ବେଶୀ ଗଲେ ତୁ ଯିବୁ? ମୁଁ କହିଲି ହଁ ଯିବା ।କେତେଟା ରାତିରେ ବାହାରିବା? ନା ଦିଟା ରାତିରେ। ଠିକ୍ ଅଛି, ଚାଲ।